ଓଁ।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ଶୁଭ ସନ୍ଧ୍ୟା କଣ କରୁଥିଲେ?
ମୁଁ ଏ ଏଇଠି ବସିଥିଲି ଆଉ ବାହାରେ ଆଉ।
ଆଜ୍ଞା ମୋ କଥା ମନେ ପଡିଲା କଲ୍ କରିଛନ୍ତି?
ଆଜ୍ଞା।
ଆଜ୍ଞା ଆଜ୍ଞା ସନ୍ଧ୍ୟାବେଳେ କିଛି ଖାଇନାହାନ୍ତି?
ହଁ ମୁଁ ଗୁପଚୁପ ଖାଇଥିଲି।
ଆଜ୍ଞା ସେସବୁ ଜିନିଷ କାଇଁ ଖାଉଛନ୍ତି ଦେହ ପ୍ରତି କ୍ଷତିକାରକ।
ନାଇଁ ମୁଁ ଯାଇଥିଲି ଆମ ଘର ପାଖରୁ ଜଣେ ଭାଉଜ ତାଙ୍କ ପଇସା ଦେଇଥିଲି ମୁଁ କହିଲି ମୋ ପାଇଁ ଗୁପଚୁପ୍ ନେଇ ଆସିବ ସେ ନେଇ ଆସିଥିଲେ ଆଉ।
ଆଜ୍ଞା ଆଜ୍ଞା ହଁ ସେମ
ହଁ ମୁଁ ବେଶୀ ଟାଇମ ଖାଏନା ମୁଁ ହଁ ଯଉ ଗ୍ୟାଷ୍ଟିକ ପ୍ରୋବ୍ଲେମ୍ ଯଉ ଯେବେ ବାହାରିଥିଲା ମତେ ଡକ୍ଟର ମନା କରିଥିଲେ ବେଶୀ ଯଉ ଫାଷ୍ଟ ଫୁଡ ଖାଇବା ପାଇଁ। ମୁଁ ସେଥିଲାଗି ସେଗୁରା ବେଶୀ ଖାଏନି କେତେବେଳେ କେମିତି ଇଚ୍ଛା ହେଲେ ଖାଏ ଆଉ।
ଆଜ୍ଞା ଆଜ୍ଞା। ଆଉ ଘରେ ସବୁ ପାଖାପାଖି ଘରେ ସବୁ ପରିବେଶ କେମିତି କଣ ଅଛି?
ହଁ ଭଲ ସବୁ ଆଉ।
ଭଲ ଅଛନ୍ତି ଆଜ୍ଞା ଆଜ୍ଞା ଆପଣ ଖବର କାଗଜ ପଢିବାକୁ ଭଲ ପାଆନ୍ତି?
ହଁ ବହୁତ ଭଲ ପାଏ।
ଆଜ୍ଞା। ନିଜେତ ଦେଖୁଛନ୍ତି ଏବେ ସବୁ ଯେମିତି ନିର୍ଯାତନା ହଉଛି ନାରୀ ନିର୍ଯାତନା ଆମର ବୋଉମାନଙ୍କୁ ଛୋଟ ଛୁ ଛୁଆମାନଙ୍କୁ ବି ଲାଷ୍ଟକୁ ଛାଡୁନାହାନ୍ତି।
ହଁ ଛୁଆମାନଙ୍କୁ ତ ଛାଡୁନାହାନ୍ତି ମାରି ଦଉଛନ୍ତି ବି ମାନେ ପ୍ରାୟତଃ ସମସ୍ତଙ୍କୁ। ମାରି ଦଉଛନ୍ତି ଅଧା କଉଠି ଫୋପାଡି ଦଉଛନ୍ତି ଏମିତି ସବୁ କରୁଛନ୍ତି ଆଉ। ହୁଁ
ଆଜ୍ଞା ଆଜ୍ଞା ତାପରେ ବି ଏବେ ଗୋଟାଏ ଆମର ଅ ମାମୁଁ ଘର ଗାଁରେ ଏବେ ଯାଇ ଛି କି ଗୋଟା ସଡ଼କ ଦୁର୍ଘଟଣାରେ ଜଣେ
ହଁ ହଁ ଏଇ ସୁଭଦ୍ରାପୁର ବାଟେ କୋଉଠି ଯାଉଥିଲେ ଉପର ରୋଡ ରେ କୋଉଠି ଆକ୍ସିଡେଣ୍ଟ ହେଲା।
ଆଜ୍ଞା ଆଜ୍ଞା ସେ କଣ ହେଲା କି ଗୋଟେ ପଟ ଯୋଉପଟେ ଯିବା କଥା ସେପଟେ ନ ଯାଇ ବିପରୀତ ପାର୍ଶ୍ଵରେ ଯାଉଥିଲେ। ସେଥିପାଇଁ ଗୋଟେ ଗାଡି ଆସିକି କଣ ହେଲା? ବାଡେଇ ଦେଲାଠୁ ଗାଡି ଚକା ତଳେ ପୁରା ପଶିଗଲେ ଆଉ। ମୁଣ୍ଡ ଟା ମାଡା ହେଇଗଲା ଆଉ।
ଓହୋ।
ଆଜ୍ଞା ଆଜ୍ଞା ସେ ବହୁତ ଭଲ ଲୋକ ଥିଲେ। ଭଲ ଲୋକ ଥିଲେ ତାଙ୍କର ବି ବହୁତ ନା ଥିଲା। ଆଉ କଣ କରିବେ ବୟସ୍କ ବ୍ୟକ୍ତି ଥିଲେ।
ହଁ ବାବା କହୁଥିଲେ କହୁଥିଲେ ଭଲ ଲୋକ। ହଁ ସିଏ ତାଙ୍କ ଡେଥ ହେଇଗଲା।
ଆଜ୍ଞା ଆଜ୍ଞା ସେ ତାପରେ ତାଙ୍କ ଦେଖନ୍ତୁ ଆଗ ଲୋକ ଯେହେତୁ ସେମାନେ ବହୁତ ଶକ୍ତିଶାଳୀ ଥାନ୍ତି। କାହିଁକିନା ସେ ଆଗରୁ ଯୋଉ ଜିନିଷ ସବୁ ଖାଇଛନ୍ତି ପନିପରିବା ଠୁ ଆରମ୍ଭ ହଉ କି ଯୋଉ ଭାତ ବି ଯୋଉ ଖାଉଥିଲେ ତା ଦେହରେ ଭି ଟାମିନ୍ ଥିଲା କିନ୍ତୁ ଆମେ ଯୋଉ ସବୁ ଖାଉଚେ ତାଧେରେ ଭିଟାମନ୍
ସାର ଜିନିଷ ଜାତୀୟ ଜିନିଷ ବି ବହୁତ ଖାଉଚି ସେଗୁଡା ବି ଆମ ଦେହ ପାହ ପ୍ରତି ବି ବହୁତ କ୍ଷତି ହଉଚି।
ଆଜ୍ଞା ଆଜ୍ଞା।
ଆ ସେ ତାପରେ ଆମ ମୋ ଜେଜେମା କଥା ମୁଁ କହୁଚି। ମୋ ଜେଜେମା ଶହେ ବର୍ଷ ବଞ୍ଚିଚନ୍ତି। ସେ ଯେତିକି ବର୍ଷ ବଞ୍ଚିଛନ୍ତି ଆମେ ବି ସେତିକ ବର୍ଷ ବଞ୍ଚି ପାରିବା କି ନାଇଁ ଆମ ସେଟା ଆମେ କହିପାରିବାନି। ସେ ତାଙ୍କ କାମ ବି ସେ ବଞ୍ଚି ଥିଲା। ବଞ୍ଚିଥିଲା ଯାକେ ଯେତେବେଳେ ଯାକେ ସେ ପଡିିନଥିଲେ ସେ ତାଙ୍କ ନିଜ କାମ ନିଜେ କରୁ ଥିଲେ। ଗାଧୁଆ ପାଧୁଆ ଲୁଗାପଟା ଧୁଆ ଧୁଇ ଖାଇବା ପିଇବା ଚଲା ବୁଲା ସବୁ କରୁଥିଲେ ନିଜ କାମ। ଆମେ ବି ସେଟା ଆମେ ବି ନିଜେ ଆମେ ତାଙ୍କୁ ଦେଖିଚୁ ମାନେ ସେ ଯେ ଯେତିକି କାମ କରିଚନ୍ତି, ଆମେ ବି ସେତିକି କରିପାରିବୁନି। ଆମେ ବି ତାଙ୍କ ଏଜ୍ କୁ ଯାଇପାରିବୁ କି ନ ଯାଇ ପାରିବୁ ସେଟା ଠିକ ନାହିଁ।
ଆଜ୍ଞା ଆଜ୍ଞା ସେମାନେ ସେଥିପାଇଁ ତ ବହୁତ ଶକ୍ତିଶାଳୀ ଥାଆନ୍ତି। କାହିଁକି ନା ସେମାନଙ୍କର ଖାଦ୍ ଖାଦୀୟ ପାନୀୟରେ ବହୁତ ଥିଲା। ଆମର ଏବେ ଯୋଉ ଖାଦ୍ୟ ଖାଉଚୁ ତାର ବିପରୀତ ସବୁ ଖାଦ୍ୟ ଖାଉଚୁ ଆମେ।
ହଁ ତାଙ୍କର ସେମାନେ ସେତେବେଳେ ମାନେ ସବୁ ମାନେ କଣ ଭଲସେ ଫସଲ କରୁ ଥିଲେ ଖାଉଥିଲେ। ଆଉ ଏଇନା ତାପରେ କ୍ଷୀର ମା ସ ସବୁ ଆରମ୍ଭ କରି ସେ ତାଙ୍କର ସବୁ ସେତେବେଳେ ଭଲ ଭଲ ଜିନିଷ ଖାଇଚନ୍ତି ବୋଲି ସେ ଏତେ ବର୍ଷ ବଞ୍ଚିଚନ୍ତି ଆମେ ବି ସେତିକି ବର୍ଷ ମାନେ ଏଁ ରହିବା କି ନ ରହିବା ସେଟା ଭଗବାନଙ୍କ ଇଚ୍ଛା।
ଆଜ୍ଞା ଆଜ୍ଞା ତାପରେ ବି ଆମେ ନି ନିଜର ଯତ୍ନ ନେବା ତା ସହ ଦରକାର ସେଇଟା ତ ଭଗବାନ ଜାଣିଚି ଆମେ ଜାଣିନେ ଆମେ କେତେ ଦିନ ବଞ୍ଚିବା କଣ? କରିବା ନିଜ ଯତ୍ନ ଟା ନିଜେ ନେବା କଥା ସମୟ ଅଭାବରୁ ନେଇ ହଉନି ନିଜ ଯତ୍ନ ଟା। ପିଲାମାନଙ୍କ କ କାମ ଘର କାମ ଶାଶୁ ଶ୍ୱଶୁର କାମ ସବୁ ସମ୍ଭାଳିଗଲା ପରେ ଟିକେ ନିଜ ପ୍ରତି ଅବହେଳା ହଉଚି।
ହଁ। ସେମିତି ଯାହାହେଲେ ବି ନିଜକୁ ଦେଖିବା ଦରକାର ନା ଆଉ। ସବୁବେଳେ ସବୁ କାମରେ ବ୍ୟସ୍ତ ରହିଲେ ନିଜକୁ ଭୁଲି ଯିବାକୁ ପଡିବ।
ଆଜ୍ଞା ଆମେ ଠିକ ରହିଲେ ଆମେ ସଂସାର ଟାକୁ ଠିକ ରଖିବା।
ହଁ। ହଁ ସେଟା ବି ଠିକ କଥା, ଆଉ ସବୁ ଭଲ ଅଛନ୍ତି।
ଆଜ୍ଞା, ଆଜ୍ଞା ଭଲ ଅଛନ୍ତି ସବୁ ଭଗବାନଙ୍କ ଦୟାରୁ। ଆଉ ସେ ପିଲାମାନେ ଏବେ ପାଠ ପଢୁଚନ୍ତି।
ଆ, ଆପଣଙ୍କ ଘର ପଛକରେ ଯୋଉ ସଜନା ଶାଗ ଗଛ ଅଛି ସେଟା ଅଛି ନା ମାନେ ମାଙ୍କଡ଼ ଭାଙ୍ଗି ଦେଲେଣି?
ଏ ନାଇଁ ମାଙ୍କଡ ତ କୁହନ୍ତୁନି ଯାହା ହଇରାଣ କରୁଚନ୍ତି। ଗୋଟେ ଗଛ ଏମତି ଜିତି କେ ବଡ଼ ହେଲା ବେଳକୁ ତାକୁ ଭାଙ୍ଗିଦେଲେ। ଟିକେ ବଡ଼ ହେଲା ବେଳ ଭାଙ୍ଗି ଦଉଚନ୍ତି। ତାଙ୍କୁ ସେଥିପାଇଁ ଭାଇ କହିଲେ କି ଦେଖିଆ ଆଉ ଦି ତିନିଟା ଗଛ ଲଗେଇ ଦେଇଥିବା। ଯାହା ହବ ହବ ବମୁ ସେ ଥିପାଇଁ ମନ ଥିଲେ ବି ଆଉ ଲଗେଇବାକୁ ଇଚ୍ଛା ହଉନି। ଏ ମାଙ୍କଡ଼ ମାନେ ତ ସବୁ ହଇରାଣ କରୁଚନ୍ତି। ରୋଡ଼୍ ସାଙ୍ଗ ପାଖ କୁ ଫୋନ୍ କରିଥିଲି, ସେ କହିଲେ କି ନାଇଁ ଏ ଗୋଟେ ଜାଲି ର ସିଷ୍ଟମ୍ କରିଦିଅ। ତା ଭି ତେ ଯଦି କିଛି ଗଛ ଲଗେଇବାକୁ ଚାହୁଁଚନ୍ତି ଯୋଉ ବାଇଗଣ ଗଛ ହଉ ଲଙ୍କା ଗଛ ହଉ ଲଗେଇ ଦିଅନ୍ତୁ। ମା ଙ୍କଡ଼ ମାନେ ଆଉ ହଇରାଣ କରିବେନି। ଅ, ଦେଖାଯାଉ ସେମିତିରେ ବ୍ୟବସ୍ଥା କିଛି କରିବାକୁ ପଡ଼ିବ, କାରଣ ବାରିର
ଛଉରା ସବୁ ମା -ମାନେ ଗଛରୁ ସବୁ ବାରିରେ ସବୁ କି କି ଗଛ ଲଗେଇଚ?
ବାରିରେ ଏଇ ବାଇଗଣ ଗଛ, ଭେଣ୍ଡି ଗଛ, ଲଙ୍କା ଗଛ, ଦିଟା ଅ ଅଳ୍ପ ଅଳ୍ପ ଗଛ ଆଣିଚନ୍ତି। ଅଳ୍ପ ଜାଗା ଭିତରେ ଲଗେଇଚି। ଟିକେ ବଡ଼ ହେଇଗଲାଣି। କାହିଁକି ନା ଆମ ଯୋଉ ଖତ ଦିଟା ଦେଇ ଦେଇ ଥିଲି, ଭଲ ଅଛି ଏବେ ପୋକ ଏବେ ଜଷ୍ଟ ଟିକେ ଲାଗିଥିଲା ଏବେ ଏବେ। ସେଇଠୁ ଔଷ ଷଧ ଟା ପକେଇ ଦେଇଛି। ଓ ପତ୍ର ସବୁ କଅଁଳିକି ଆ ଭଲସେ ବଢ଼ିଲାଣି।
ହଁ ସେ ଏମିତି ରା ସୁ ସାର ଜିନିକ୍ଷ ଖାଦ୍ୟ ଖାଇବାଠୁ ଭଲ ତ ନିଜେ ବା -ବାଡ଼ିରେ ଲଗେଇ ହେଲେ ବି ଭଲ।
ଆଜ୍ଞା ବାରିରେ ଲଗେଇ ଖାଇବା ଆମର ଯୋଉ ଗାଈର କ୍ଷୀର ପିଇବା, ଏଇ ସବୁ ଜିନିଷରେ ଭି ଟାମିନ୍ ଥାଏ। ବୁଝିପାରିଲେ କି?
ଆପଣଙ୍କ ଘରେ ସବୁ କ୍ଷୀର କିଏ କିଏ ପିଅନ୍ତି?
କ୍ଷୀର? କ୍ଷୀର ସମସ୍ତେ ପିଅନ୍ତି। କାହିଁକି ନା କ୍ଷୀର ଟା ଖାଇବାକୁ ଘରେ ଛୁଆମାନେ ବି ଟିକେ ଭଲ ପାଉଚନ୍ତି। ଆଉ ନାଇଁ ନାଇଁ ଗାଈ ନାଇଁ ଗାଈ ଟିକେ ସମୟ ଅଭାବରୁ ଗାଈ ତ ରଖି ହୁଏନି। କିନ୍ତୁ ଏଇଠି ଆମର ଅଁ, ଦାଦାଙ୍କ ସାନ ଦାଦାଙ୍କ ଘର ଯୋଉ ଗାଈ ଅଛି ସେଇ କ୍ଷୀର ଦିଅନ୍ତି, ଆମେ ସେଇଆକୁ ପରିବାର ସାରା ଖାଆନ୍ତି ସବୁ ଆଉ।
ଅଁ, ହଁ।
ଗାଈ ରଖିବାକୁ ମନ ଅଛି ବହୁ ତୁ କିନ୍ତୁ ଅଁ, କଣ କରିବା ଟିକେ ସମୟ ନାହିଁ?
କିଛି ନାହିଁ ଯେ କିନ୍ତୁ ବହୁତ କାମ। ତାଙ୍କର ସକାଳୁ ଉଠି ତାଙ୍କୁ ଖାଇବା ପିଇବା ସବୁ ଦବା ସେ କରିପାରିଲେ ସିନା ହବ।
ତାଙ୍କର ଯତ୍ନ ନ ନେଲେ ହେଇପାରିବ କି? ସେଥିପାଇଁ ତ ରଖିବାକୁ ଇଚ୍ଛା ଥିଲେ ବି ରଖିହଉନି। ଦେଖା ଯାଉ ଟିକେ ପିଲାମାନେେ ବଡ଼ ହେଇ ସାରନ୍ତୁ, ତାପରେ ଦେଖିବା।
ସେଦିନ ଯାଉ ଯୋଉ ଗୋଟେ ଗୁହାଳ ଘର କରି ଫେରେ ଗାଈ ରଖିବେ ଆଉ।
ଆଜ୍ଞା ଆଜ୍ଞା। ମତେ ଗଛ ବେଶୀ ଟିକେ ଲଗେଇବାକୁ ଭଲ ଲାଗେ। ଘରୋଇ ଜିନିଷ ଆମର ଯୋଉ ଚୁଲିର ରୋଷେଇ। ସବୁ ପ୍ରକାର ଗଛ ଲଗେଇଛି ମୁଁ ସଜନା ଗଛ ମୋର ଅମୃତଭଣ୍ଡା ଗଛ। ଅ ବିଭିନ୍ନ ପ୍ରକାର ଫୁଲ ଗଛ ବି ଲଗେଇଛି ମୁଁ ମତେ ବହୁତ ପସନ୍ଦ ଫୁଲ ଗଛ।
କି କିି ଫୁଲ ପସନ୍ଦ?
ଆଜ୍ଞା।
କି କି ଫୁଲ ପସନ୍ଦ ସବୁ?
ଆଁ ସବୁ ଫୁଲ ତ କହିବାକୁ ଗଲେ ସୁନ୍ଦର ଦେଖା ହୁଏ କିନ୍ତୁ ମୁଁ ଏବେ ବା ରିରେ ଲଗେଇଛି ଆମର ଗୋଲାପ ଫୁଲ ଗଛ ଲଗେଇଛି ଆମର ଯୋଉ ଟଗର ଫୁଲ ଗଛ ମନ୍ଦାର ଫୁଲ ଆଉ ଆମର ଏବେ ଗୋଟେ ଯୋଉ ସୁବ୍ କୁଣ୍ଡ ରାଜ ର ଫୁଲ ଗୋଟେ କିଛି ଅଛି ସିଏ ସେ ଫୁଲ ବି ଗୋଟେ ଲଗେଇଚି। ଆଉ ଭଲ ଭଲ ମନ୍ଦାର ଫୁଲର ଅଲଗା ଅଲଗା ସବୁ ଆସେ।
ହଁ ଖୋପା ମନ୍ଦାର ସିଏ ଯୋଉ ନାଲି ମନ୍ଦାର। ଧଳା ମନ୍ଦାର ଯୋଉ ଆସେ ନି?
ସବୁ ପ୍ରକାର ଗଛ ଲଗେଇଚି।
ଉଁ ବୋ ଗଛରେ ଫୁଲ ମାନେ ଭର୍ତ୍ତି ହେଇକି ରହିବ ଭର୍ତ୍ତି ହେଇକି ରହୁଛି।
ଆଜ୍ଞା ଏବେ ଏବେ ଲଗେଇଛି ଗୋଟେ ମାସ ହବ ଲଗେଇଚି ତଥାପି ଗୋଟେ ଦିଟା ଫୁଲ ଏମିତି ଏମିତି ହଉଚି। ଗଛ ସବୁ ବର୍ଷା ହେଇଗଲା ନା ବର୍ଷା ହେଲା ପରେ ଗଛ ଟା ଭଲସେ ବଢି ଯାଇଚି।
ଉଁ ହୁଁ।
ହେବା ଆଉ ଟିକେ ଟିକେ ଖତ ଦେଇଦେଲେ ଏଁ ଭଲସେ ସୁନ୍ଦର ଦେଖ ଖା ହବ ଗଛ ସବୁ ବଢିଗଲେ।
ଆଉ ଘର କଣ ସବୁ କାମ ଚାଲିଥିଲା ସବୁ ସରିଲାଣି?
ଆଜ୍ଞା ଆଜ୍ଞା ସମୁ କାମ ସରିଲାଣି ସମୟ ବାହାର କରି କେବେ ଘର ଆଡ଼େ ଆସନ୍ତୁ ବୁଲିକି ଯିବେ ଦେଖିକି ଯିବେ।
ହୁଁ ହଁ କେବେ ଫାଙ୍କା ହୁଏ ଯିବି ଆଉ ବୁଲିିବାଲି କି ଆସିବି ଆଉ।
ଆଜ୍ଞା ବୁଲିକି ଯିବେ ଆଉଁ ଆଉ ଘରେ ସବୁ ଆପଣଙ୍କ ଭାଇ ଭଉଣୀ କଣ କରୁଛନ୍ତି?
ମୋର ଭାଇ ଭଉଣୀ କେହି ନାହାନ୍ତି ଆଉ ଉଁ ଗୋଟିଏ ଝିଅ।
ଗୋଟେ ଝିଅ?
ହଁ।
ବହୁତ ଗେଲା ବସରରେ ବଢିଥିବେ ବେ
ସେମିତି ଆଉ ଗେଲ୍ହା ଆଉ।
ଆଜ୍ଞା ଆଜ୍ଞା।
ଗୋଟିଏ ଝିଅ ଆଉ ବଡ ହେଲା ପରେ ସେତେବେଳେ ସବୁ ଗେଲ୍ହା ଛାଡିଯାଏ ଯେତେବେଳେ ମୁଣ୍ଡ ଉପରୁ ସବୁ ଆସେ ହୁଁ କଷ୍ଟ ଦୁଃଖ ଆଉ
ଆଜ୍ଞା ଆପଣଙ୍କ ପଢାପଢି ସରିଗଲାଣି?
ହଁ ପଢା ପଢି ସରିଲାଣି। ଏବେ ଘରେ ରହୁଛି ଆଉ ଦେହ ପାତ ସବୁବେଳେ ଲାଗି ରହୁଛି। ଘରେ ରହୁଛି ଆଉ ହଁ।
ଏବେ ଘରେ ଅଛନ୍ତି ନାଇଁ କିଛି ଚାକିରି ଫାକିରି ବ୍ୟବସ୍ଥା କରୁଛନ୍ତି ନା ନାଇଁ?
ମୁଁ କରି ଥିଲି ମଝିରେ ଆପ୍ଲାଏ କ କରୁଚି ଯିବା ପାଇଁ ବାହାରକୁ ତାପରେ ବୋଉ ଦେହ ବି ଖରାପ୍ ରହୁଛି ଆଉ କୁଆଡ଼େ ଯାଇ ହଉନି ଆଉ
ଆଜ୍ଞା ଦେ ଖିକି ଯିବେ ଘରର ଆଗେ ଘରଟୁକୁ ଦେଖିବେ ତାପରେ ବାହାରକୁ ଯିବାକୁ ଚେଷ୍ ତାପରେ ବୁଝିପାରୁଛନ୍ତି।
ହଁ ସାବରେ ସାକୁବି ଛାଡ଼ିକି ଯାଇ ହବନି ସିଏ ଉଁ ପେସେଣ୍ଟ ଲୋକ କ କିଛି କାମ କରିପାରୁନି।
ଆଜ୍ଞା ଆଜ୍ଞା ନାଇଁ ସେମିତି ଘରେ ରୁହନ୍ତୁ। ଉଁ ଘରେବି ମାଆଙ୍କୁ ଦେଖି ପାରିବେ ଉଁ ବାବାଙ୍କୁବି ଦେଖି ପାରିବେ ବୁଝିପାଇଲେ?
ହୁଁ ସେଥିଲାଗି ମୁଁ ଯାଉନି ମୁଁବି ଏଇ କାମଟା ମତେ କହିଥିଲି ଜଣେ କରିବା ପାଇଁ ମୋ ଭଉଣୀ ତାପରେ ମୁଁ କହିଲି ହଁ କରିବି। ହଁ ସେଇଥିଲୁ ଏଇ କାମରେ କଲ୍ କରୁଚି।
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ କଲ୍ କରିଥିବାରୁ ଧନ୍ୟବାଦ ଆଉ କେତେବେଳେ ଫୋନ୍ କରିବି ମୁଁ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ କଲ୍ କରିବି ଆଜ୍ଞା ଆଜ୍ଞା ନମସ୍କାର।
ନମସ୍କାର। ଯୋଉ